ହଉ
ହାଲୋ!
ଭାଇ ନମସ୍
ନମସ୍କାର! କିଏ କହୁଥିଲେ?
କଣ କରୁଛନ୍ତି ଭାଇ?
ହାଲୋ ଭାଇସାବ୍ ଆଉ ଗୋଟେ କଲ ଆସିଥିଲା ବେ!
କଉଦିରେ?
ହାଲୋ।
ହଁ!
କଣ କରୁଛନ୍ତି ଭାଇ?
କିଛି ନାଇଁ, ବଇଚି!
ଆଉ ଦେହ ପା ଭଲଅଛି?
ହଁ।
ଘରେ ସମତେ କେନ୍ତି ଅଛନ୍ତି?
ଉଁ ଭଲ।
ଆଉ ଖିଆ ପିଆ ସରିଲାଣି?
ଏଁ?
ଖିଆ ପିଆ ହେଲାଣି କି?
ନାଇଁ ହେଇ ନାଇଁ।
ଆ ଆଉ କେତେବେଳେ ଖାଇବେ?
ଆଉ ଟିକେ ପରେ ଖାଇବି।
ଓ ଆଉ ରଜ କୁ କୁଆଡେ ବୁଲାବୁଲି କରିଥିଲେ?
ରଜକୁ କାଇଁ କୁଆଡେ ଉଁ ଗୋଟେ ଦିନ ହିଁ ଯାଇଥିଲି ଆଉ ଯାଇନି।
ଆଉ ତମଆଡେ ରଥଯାତ୍ରାକୁ ଆସୁଛି ରଥଯାତ୍ରା କେମତି କଣ ସେଲିବ୍ରେସନ ହଉଛି?
ରଥରେ କାହିଁ ଦେଖିବା ଏବେ ତ ବର୍ଷା ହଉ ନାହିଁ ରଥ ବେଳକୁ ଯଦି ବର୍ଷା ହବ।
ବର୍ଷା ତ ନାହିଁ ବଟ୍ ରଥଯାତ୍ରା ପାଇଁ କଣ କେମିତି ରଥଯାତ୍ରା ହଉଛି ନା ନାଇଁ?
ହବ ହବ ନା ରଥଯାତ୍ରା ଇଏ କଣ ଆଉ ବନ୍ଦ ହବ କି ଆଉ।
ଆଚ୍ଛା କେମିତି କଣ ସେଲିବ୍ରେସନ ହୁଏ ତାଲେ ରଥଯାତ୍ରା?
ଏବେ ବି ଆସୁନ ଯୋଉ କନ୍ଥାସୂତା ନାହିଁ ନା।
ହେଁ ହେଁ ହେଁ ହେଁ ହେଁ ହେଁ।
ସେ କଣ୍ଟା କାଟିବାରେ ରଥ ତ ଗାଡି ଟାକୁ ଭିଡା ଯିବ, ତାପରେ ଟଣା ଯାଏ। ହାମାରେ ୟାହାଁ ଏସା ହିଁ ହୋତା ହେଁ।
ନା ରଥ ଦଉଡା କଣ ସେଟା କି? ରଥ ଦଉଡା ବା ଗୋଟେ ନଡିଆ କତା ନା କୋଉଥିରୁ ନ ରଥ
ଅ ହ ହଁ ମୁଁ ଦେ ଥରେ ବି ରଥଯାତ୍ରା ଦେଖି ଯାଇନି ନା! ମତେ ଲାଗିଲା ଇଏରେ ଲାଗିଲା ମତେ ଲାଗେ ସେଇ କଞ୍ଚା ଗଟା ଦୁଇ ତ ମୁଁ ଖାଇି କଣ କିଛି ଜାଣିନି
ତାହେଲେ ମୁଁ କହୁଛି ଶୁଣନ୍ତୁ ରଥ ଯାତ୍ରା ଯୋଉ ଆମର ସଂସ୍କୃତିର ଆମ ଓଡିଆ ସଂସ୍କୃତିରେ ରଥଯାତ୍ରା ହଉଛି ବିଶ୍ଵ କୁ ପରିଚିତ କରି ବିଶ୍ୱରେ ପରିଚିତ ଏଥ କରିଛି ରଥଯାତ୍ରା। ପୁରା ବିଶ୍ଵ ପ୍ରସିଦ୍ଧ ହଉଛି ଆମ ରଥଯାତ୍ରା। ଆମ ଓଡିଶାକୁୁ ଯଦି ଲୋକମାନୋନ ପରିସରରେ ଜାଣିଛନ୍ତି ସେଟା ହଉଛି ରଥଯାତ୍ରା ପାଇଁ।
ହଁ, ହଁ
ବୁଝିଲେ
ରଥଯାତ୍ରା କୋଉଠି ହବ ଭଲ ନା ପୁରୀ ଜଗନ୍ନାଥ ମନ୍ଦିର
ଆଜ୍ଞା।
ଜଗରନାଥ ଙ୍କ ଦାଣ୍ଡ
ଜଗନ୍ନାଥଙ୍କ ଦାଣ୍ଡ ବଡ ଦାଣ୍ଡ ଆଉ ରଥ ଯାତ୍ରା କେବେ ହୁଏ ଜାଣିଛନ୍ତି?
ନା।
ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ।
ଆ
ଆଜ୍ଞା। ରଥଯାତ୍ରା ଯୋଉ ଦିନ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ମା ଭଉଣୀ ସୁଭଦ୍ରା ଯେତେବେଳେ ଯାଆନ୍ତି ରଥରେ ମାଉ ମାଉସୀ ଘରକୁ ସେଇ ରଥଯାତ୍ର ର ନାଁ ଟା କଣ ଜାଣିଛନ୍ତି ତ? ସେଦିନକୁ, ସେ ଯାତ୍ରାକୁ କୁହାଯାଏ ଶ୍ରୀ ଗୁଣ୍ଡିଚା ଯାତ୍ରା।
ଗୁଣ୍ଡିଚା ଯାତ୍ରା
ଆଜ୍ଞା ମାଉସୀ ଘ ମାଉସୀ ମାଆ ଶ୍ରୀ ଗୁଣ୍ଡିଚାଙ୍କ ଘରକୁ ଯାଉଥିବାରୁ, ସେଦିନକୁ ଗୁଣ୍ଡିଚା ଯାତ୍ରା କୁହାଯାଏ।
ଓହୋ।
ଆଉ ଗୋଟେ କଥା ଜାଣିଚନ୍ତି ଆମର ଜଗନ୍ନାଥ ଯେହେତୁ ଜଗନ୍ନାଥ ମନ୍ଦିରରେ ଗୋଟେ ନିୟମ ଅଛି, କି କେବଳ ହିନ୍ଦୁ ଧର୍ମର ବ୍ୟକ୍ତି ମାନେ ହିଁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ଅଛି। କିନ୍ତୁ ଅନ୍ୟ ଧର୍ମର ବ୍ୟକ୍ତିମାନଙ୍କୁ ପ୍ରବେଶ ନାହିଁ। ତ ଯୋଉ ବ୍ୟକ୍ତି ମାନେ ଅନ୍ୟ ଧର୍ମର ହେଇକି ମଧ୍ୟ ମଧ୍ୟ ମନ୍ଦିର ଭି ଭିତରେ ପଶି ପାରନ୍ତିନି ଓ ମହାପ୍ରଭୁଙ୍କ ଦର୍ଶନ ମନ୍ଦିରରେ କରିପାରନ୍ତିନି, ସେଇ ମାନଙ୍କୁ ଦର୍ଶନ ଦବା ପାଇଁ ମହାପ୍ରଭୁ ରଥଯାତ୍ରାରେ, ବଡ ଦାଣ୍ଡକୁ ଓହ୍ଲେଇ ରଥ ଉପରେ ଭ-ଭକ୍ତଙ୍କ ଗହଳରେ ରଥରେ ଯାଇଁ ରଥରେ ଯାଆନ୍ତି। ଭକ୍ତ ଙ୍କ ଦ୍ଵାରା ରଥ ଟଣା ହେଇ ଶ୍ରୀମନ୍ଦିରରୁ ମା ଗୁଣ୍ଡିଚାଙ୍କ ମନ୍ଦିର ପର୍ଯ୍ୟନ୍ତର ଭକ୍ତ ମାନଙ୍କ ଦ୍ଵାରା ରଥ ଟଣା ହେଇକି ଯାଏ। ହଁ
ଏ
ଆଜ୍ଞା। କଣ କହିଲେ କି? ହ୍ୟାଲୋ।